ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
କହୁଥିଲୁ।
କିଛି ନାଇଁ ଶୋଇଥିଲି ତମେ କଣ କରୁଛ?
ଅଛି ମୁଁ ବି ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ତମେ କେମିତି ଅଛ?
ମୁଁ ବି ଭଲ ଆଉ କଣ ଖାଇଥିଲୁ?
ହଁ ଆଜି ଇ ଆଜି ପଖାଳ ଭାତ ଆଉ ଆଉ କଲରା ଆଳୁ ଭଜା ଆଉ ଶାଗ ଖାଇଛି ଆଜି।
ଆ ମୁଁ ତ ଭାତ ଡାଲି ଆଉ ଆଳୁ ଭଜା ଟିକେ ହେଇଥିଲା।
ଓହୋ ପାଠ ପଢା ସରିଲାଣି କି ଏବେ? ଆଜିର।
ନା ସରିନି ତାପରେ ଯାଇଥିଲି ମାନେ ସରିଲା ପରେ ଆସିଲି ଟିକେ ଭାବିଲି ଯିବି ମାନେ ଲାଇବ୍ରେରୀ ଟିକେ ପଢା ପଢି କରିବି
କଣ-ତମ କଲେଜ ରୁ ଆସିକିନା ଏବେ ଲାଇବ୍ରେରୀ ରେ ପଢୁଛ?
ନା ପଢା ପଢି ତ ଯାଇନି ଯିବି ବୋଲି ଭାବୁଥିଲି ଯାଇନି ଆଉ। ମାନେ ଯାଏ ସବୁବେଳେ ଯାଏ ଲାଇବ୍ରେରୀରେ ପଢାପଢି କରେ ଯେ
ହୁଁ।
ହଁ ଆଉ ଗାଁଡେ ଯାଇନୁ?
ନାଇଁ ଯାଇନି ତମେ ଏବେ କୋଉଠି ଯାଇ ଅଛ?
ମୁଁ ତ ମାନେ ଘ ଘରେ ଅଛି ଯେ ହେଲେ କଣ ମାନେ ଟିକେ ମେଘ ମେଘ ହେଲାଣି ତ। ଦେଖିବା ସନ୍ଧ୍ୟା ହେଲେ ଟିକେ ମାନେ ଚାହା ଫା ଟିକେ କରିକି ପିଇବା କଥା ଆଉ।
ହଁ ହଁ। ବର୍ଷା ଦିନରେ ପିଇବାର ଯୋଉ ମଜା ନା ସେଇଟା କୋଉଥିରେ ବି ନାହିଁ କେତେ ଶାନ୍ତି ଲାଗିବ। ପୁଣି ଅଦା ଆଣିକି ପକେଇକି ଆଉ ଟିକେ ଭଲରେ କରିବ ଲେ ଆହୁରି ବଢିଆ ଲାଗିବ।
ହଁ ତାପରେ ମାନେ ଖାଲି ଅଦା ଟିକେ ପ କେଇବ ହଁ ଅଦା ଟିକେ ପକେଇବ।
ହଁ।
ଆଉ ଟିକେ ତେଜପତ୍ର ପକେଇକି ସେଥିରେ ମାନେ ଆଉ ଟିକେ ଯଦି ଟିକେ ଦରକାର ମାନେ ଥଣ୍ଡା ଫଣ୍ଡା କିଛି ହେଇଯାଇଛି କହିଲେ ଟିକିଏ ମାନେ ଯି ଥାଏ ନା ତାର ଡାଲଚିନି ଟିକେ ପକେଇ ବାକୁ କହିଲେ ତାର ଗୋଟେ ମାନେ ଅଲଗା ସ୍ଵାଦ ପୁରା ଲାଗେ ନା।
ହଁ ଆଉ ଟିକେ ଗୋଲମରିଚ ବି। ଟିକେ ଗୁଣ୍ଡ କରିକି ପକେଇବ କଡକ ଚା ହେବ ବଢିଆ ଟେଷ୍ଟି ଲାଗିବ। ଅହୋ ଏଥରକ ତ କ ଏବେ ଶୁଣୁନ ଏବେ ତ ଖରା ଦିନ ଗଲା। ଆ କେତେ ଗୁଡିଏ ଆମ୍ବ ହେଇଥିବ। ତାହେଲେ କଣ ଏଥରକ କଣ ଆଚାର ହେରିକା କଣ ବନେଇଚ କି ନାଇଁ?
ନା ଏଥର ବନା ହେଇନି ହୁଁ ମାଆ ତ କିଛି ବନେଇ ନାହାନ୍ତି। ଆଉ ତାପରେ ଏଥର ଖାଲି ଟିକେ ସେଇ ଯୋଉ ଆମ
ଅହୋ।
ଆମ୍ବ ରସରେ ଯୋଉ ସରା ହୁଏ।
ହଁ ହଁ।
ସେଇଟା ଟିକେ ହେଇଥିଲା। ଆଉ ସେଇଟାକୁ ମାନେ ବେଶୀ ଯୋଉ ଆମ୍ବ ସବୁ ପାଚି ଯାଇଥିବ। ସେଇ ଆମ୍ବ ଟାକୁ ଅ ମାନେ ତାର ଯୋଉ ଚୋପାଟା ବାହାର କରଦେଇକି ସେଇ ଯୋଉ ଆମ୍ବର ଯୋଉ ଟାଙ୍କୁଆ ଥାଏ ତାକୁ ସେଇଠି ମାନେ ଏ ଯେମି ତି ଆମେ ଗ୍ରାଇଡିଂ କରୁ।
ହଁ।
ହଁ ସେମିତି ମାନେ କାଠ ଗୋଟେ ଥାଏ କାଠରେ ତାକୁ ମାନେ ଏମିତି ମାନେ କୁଟିଲା ମାନେ ସିଏ ମାନେ ତାର ସବୁ ଝୋଳ ବାହାରିଯାଏ ଆଉ ସେଇ ଝୋଳକୁ କଣ କରନ୍ତି ମାନେ ଯିଏ ମାନେ ଏମିତି ଯୋଉ ଥାଏ ସବୁ ଜରି ଅଖା ସବୁ ଥାଏ ସେଇ ଜରି ଅଖାରେ ଖାନ୍ତି ତାକୁ ମାନେ ସବୁ ଦିନ ଦିଅନ୍ତି ଗୋଟେ ଗୋଟେ ତାର ପ୍ରସ୍ତର ପ୍ରସ୍ତର ହେଇ ହେଇଯାଏ ନା। ତାପରେ ଶୁଖିଲା ପରେ ସେଇଟାକୁ ହଁ କାଟିକି ରଖନ୍ତି। ମିଠା ଲାଗେ ଭଲ ଲାଗେ ଆଉ ସେଇଟାକୁ ଆଚାର ବି ବନାନ୍ତି ତ ଏଥର ଟିକେ ଆମର ସେମିତି ଅ ମାନେ ସଡାର ଟିକେ ଆଚାର ହେଇଚି ଯୋଉ ଆମ୍ବ ସଢା ଯୋଉଟା।
ହଁ ହଁ।
ସେଥିରେ ସେଥିରେ ଟିକେ ମାନେ ତେଲ ଆଉ ଲୁଣ ଆଉ ରହିଲା ଲଙ୍କାଗୁଣ୍ଡ ଯଦି ମିଠା ମିଠା ଆଚାର ଟିକେ କରିବାକୁ ଚାହୁଁଚ କହିଲେ ସେଠି ଆ ମିଶେଇ ପାରିବ ସେଇ ଗୁଡ ଟିକେ ମିଶେଇକି ତାକୁ ପାଗ ବନାନ୍ତି। ଆଉ ଟିକେ ଖରାରେ ତାକୁ ଦିଅନ୍ତି। ଆଉ ଯେହେତୁ ଅଧିକ ଦିନ ରହିବ ସେଥିପାଇଁ ବୋଲି ଟିକେ ତେଲ ଟା ଗରମ କରିକି ପକାନ୍ତି। ତ ଏତିକି ହେଇଛି ଆଉ ତମର ତମର କେମିତି ବନା ହେଇଛି ନା ହେଇନି ଏଥର?
ସେଇ ଆମ ମର ତ ସଦାବେଳେ ମୋ ଆଈ ଆଗେ ସବୁ ବନଉଥିଲେ ନା କଣ ଏମିତି ଖରା ଦିନ ଆସ ସିକି ଟିକେ ଗରମ ପଡିଲେ ଟାଙ୍କେ ସବୁ ବିରି ହେରିକା ବାଟିକି ଫୁଲ ବଡି କି କି ବିଭିନ୍ନ ପ୍ରକାର ଲିଆ ବଡି ଏମିତି ସବୁ ବଡି ଫଡି ପ କାନ୍ତି ଆଉ ଆଚାର ବି ଟାଙ୍କେ ବହୁତ କରନ୍ତି ଅଁଳା ଆଚାର ନହେ ତ କୋଳି ଆଚାର। ବିଭିନ୍ନ ପ୍ରକାର ତାଙ୍କେ ଆଚାର କରନ୍ତି। ଆଈଙ୍କ ଦେହ ବି ଟିକେ ଭଲ ନାହିଁ ତ ତାପରେ ମୋ ମମି କୁ ଏତେ ଆଚାର ଆସେନି ସିଏ ହେଲେ ବି ପ୍ରଥମଥର ପାଇଁ ଚେଷ୍ଟା କରି ଥିଲା ଏଥର ଆଚାର ବନେଇବା ପାଇଁ। କଣ ସେ ମାର୍କେଟ ରୁ ଯୋଉ କଞ୍ଚା ଆମ୍ବ ମିଳୁନି ସେ କଞ୍ଚା ଆମ୍ବ ଏମିତି କିଲୋ ଦି କିଲୋ କିଣିକି ଦେଇକି ଧରିବା ପଳେଇ ଆସିଥିଲା ତାର ଟିକେ ଭଲରେ ଧୁଆ ଧୁଇ କରିକିନା ଚୋପା ଫୋପ କାଢିକିନା ଭଲରେ ତାକୁ ଟିକେ କା ଟି ଦେଲା। କାଟି ଦେଇକି ଏମିତି ଦିନେ ଦି ଦିନ ପାଇଁ ତାକୁ ଟିକେ ଜୋଇ ଦେଲା। ଜୁଇ ଦେଇକିନା ତାକୁ ଶୁଖି ହେଲା ଗୋଟେ ଦି ଦିନ ପାଇଁ। ତାପରେ କଣ କଲା ସେଟାକୁ ତ ପାଗ କଲେ ଭଲ ଲାଗିବନି ନା। ଯେହେତୁ କଞ୍ଚା ଆମ୍ବ ଟା ଖଟା ଲାଗିବ। ତ ସେଥିପାଇଁ ସେ ମମି ଟିକେ ସିଆଡୁ ଗୁଡ ଟିକେ ଆଣିକିନା ତାପରେ ପାନମହୁରି ଜିରା ହଁ ଏମିତି ଟିକେ ବିଭିନ୍ନ ଯୋଉ ମସଲା ଯୋଉ ପଡେ ଆମ ଆଚାରରେ ସେ ଯାକ ଟିକେ ଭଜା ଭଜି କରିକି ଭଲରେ ଗୁଣ୍ଡ କରିକିନା ସେଇଥିରେ ଟିକେ ଗୁଡ ତାପରେ ଆଣିଥିଲା ଯୋଉ ସେ ଗୁଡ ଟାକୁ ଟିକେ ପାଗ କରିଦେଲା। ସେଟା ପାଗ ହେଇଗଲା ପରେ ଟିକେ ରଖିକି ତାକୁ ଥଣ୍ଡା କରିଦେଲା। ତାପରେ ଯାହା ଯୋଉ ମସଲା ଯାକ ସବୁ ଯୋଉ ଗୁଣ୍ଡ କରିଥିଲା ବିଭିନ୍ନ ମସଲା ଯୋଉ ଆଣିକିନା ବାଟିଥିଲା ସେଇଟା କୁ ସେ ମସଲା ସେ ମାନେ ଯୋଉ ଗୁଡ ମେଲ୍ଟ ହେଇ ନଥିଲା ସେଇଡ଼ାରେ ମିସେଇଦେଲା। ତାପରେ ସେ ଆଚାର ଆମ୍ବ ଯୋଉ ଆମର ଜୁଆ ହେଇଥିଲା ସେଇଟା ଗୋଟେ ଦି ଦିନ ରଖି କିିନା ତାକୁ ଚାରି ପାଞ୍ଚ ଦିନ ସେ ଗୁଡ ରେ ମିଶେଇ ନା ରଖିଦେଲା। ତାକି ଭଲରେ ସେ ଆଚାରରେ ଭେଦିଯିବ ବୋଲି। ମମି କୁ ଏତେ ଆଚାର ଆସେନି ସେ ହେଲେ ବି ଚେଷ୍ଟା କରୁଚି। ତ ଆମ୍ୱ ଆଚାର ସେଟା ସିଏ ଭାବିଲେ କି ସେ ଯୋଉ ତେନ୍ତୁଳି ମିଳୁନି ସେ ତେନ୍ତୁଳି ଆଚାର ବନେଇବାର ଇଏଟା ପ୍ରକ୍ରିୟା ଟା ତ ମୁଁ ଦେଖିନି କିନ୍ତୁ ମମି ସେଇଟା ବି ବନେଇଥିଲା। ତମେ ଜାଣିଛ କି ତେନ୍ତୁଳି ଆଚାର କେମିତି ବନାଯାଏ?
ତେନ୍ତୁଳି ଟା ତ ଆମର ଏମିତି ମାନେ ଦେଖିବାକୁ ଗଲେ ଆ ଆମର କଣ କରନ୍ତି ନା ମଞ୍ଜି ଗୋଟେ ଗୋଟେ ତେନ୍ତୁଳି ରେ ମଞ୍ଜି ଥାଏ ଆଉ ତାକୁ ବନା ହୁଏ। ଆଉ ଗୋଟେ ଗୋଟେ ତ ଏମିତି ମାନେ ବିନା ମଞ୍ଜିରେ ବନା ହୁଏ ଯୋଉଟା ଆମର ମାନେ କଣ ହୁଏ ଦେଖ ଯେମିତି ମାନେ ତେନ୍ତୁଳି ଟାକୁୁ ଟିକେ ଯୋଉ କୋଉଠି ଥିବ କୋଉଠି ନାଇଁ ସ ସୁଖା ହେଇଥିବୁ ନା କୋଉ ଜାଗାରେ କେମିତି ତ ସେଠି ବାଲି ଫାଲି ଥାଏ ଟିକେ।
ହଁ।
ହଁ ସେଇଟାକୁ ଧୋଇକି ଶୁଖେଇ ଦିଅନ୍ତି ଟିକେ। ସେ ଶୁଖି ଗଲା ପରେ ଆଉ କଣ କରନ୍ତି ନା ଯେମିତି ସବୁ ପାଗ ଥାଏ ଯେମିତି ସୋରିଷ ତେଲ, ଲୁଣ, ଲ କା ଗୁଣ୍ଡ ତାପରେ ଏ ଯୋଉ ପାନମଧୁରୀ, ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ ଏସବୁ ମାନେ ମିଶେଇକି ତାକୁ ଯେମିତି ଏବେ କଣ ହଉଚି ଯେ ତେନ୍ତୁଳି ଟା ଖଟା ଥାଏ ନା
ହଁ।
ହଁ ମିଠା ପାଇଁ ତାକୁ ଟିକେ ମିଠା କରିକି ବନେଇବା ପାଇଁ ନହେଲେ ଯାହାକୁ ଖଟା ପି ପସନ୍ଦ ସେ ଏମିତି ବି କରିପାରିବେ। ତାପରେ ମାନେ ମି ମିଠା ପାଇଁ କି ଗୁଡ଼ କୁ ଟିକେ ଫାଷ୍ଟ ତରଳେଇକି ଯେମିତି ମାନେ ଇଏ ତରଳାନ୍ତି। ହେଇଗଲା ପରେ ସେଠି ସବୁ ମସଲା ସବୁ ମିଶେଇକି ତେନ୍ତୁଳି ଗୋଳେଇକି ତାପରେ ସେଇଟା ଏମିତି ଟିକେ କିଛି ଦିନ ଦୁଇ ତିନି ଦିନ ଖରାରେ ଶୁଖାନ୍ତି ତାକୁ। ମାନେ ସେ ତାର ଭଲସେ ସେ ଯୋଉ ମିଶିଯିବ ବୋଲି।
ହଁ ହଁ।
ହଁ। ଆଉ ତାପରେ ହେଇଗଲା ପରେ ତାକୁ ଗୋଟେ ମାନେ ଯୋଉ ଥାଏ ଏମିତି କାଚ ବୋତଲ ହଉ କି ସେ ପ୍ଲାଷ୍ଟିକ ବୋତଲ ଭିତରେ ତାକୁ ରଖନ୍ତି ଆଉ ଅଧିକ ଦିନ ରହିବ ବୋଲି।
ହଁ। ତମେ କେବେ ବନେଇବାକୁ ଚେଷ୍ଟା କରିଛ କି ଆଚାର?
ମୁଁ ଆମ୍ବ ଆଚାର ଥରେ ବନେଇଥିଲି।
କେମିତି ହେଇଥିଲା?
ହଁ ହଁ ଭଲ ହେଇଥିଲା ମୁଁ ତ ତାକୁ କଣ କରିଥିଲି ଆ କଣ ଯେ ଆମ୍ୱ ପୁରା ମାନେ ଓଜନ ଅନୁସାରେ ଆଣିଥିଲି ମାନେ ଗୋଟେ କିଲୋ ଭଳିଆ। ଆଣିଥିଲି ଆମ୍ବ ଟାକୁ ଧୋଇଲି ପ୍ରଥମେ କାହିଁକି ନା ପାଣି ଯଦି ଟିକେ ରହିଲା ଆମ୍ବରେ ତ ସେଏ ନଷ୍ଟ ହେଇ ଯାଏ ଆଚାର ଭଲ ବନେନି ବୋଲି।
ହଁଁ।
ହଁ ତାକୁ ଧୋଇକି ରଖିଦେଲି ପ୍ରଥମେ ତାପରେ ତାକୁ ମାନେ ତାର ଚୋପାଟା ମାନେ ଯେମିତି ତାର କଢି ଦେଇକି ମାନେ କଞ୍ଚା ଆମ୍ବର ଚୋପାଡା ଯେମିତି ମାନେ କାଟିକି ତାକୁ ସେଠି ଲୁଣ ହଳଦୀ ଦେଇକି ଫାଷ୍ଟ ମାନେ ପ୍ରଥମେ କଣ କାଲି ତାକୁ ଶୁଖେଇଲି ଗୋଟେ ଯୋଉ ମାନେ କପଡାରେ ଛାତ ଉପରେ ଶୁଖେଇଲି। ଦି ଦିନ ପରେ ସେ ବେଶି ଶୁଖିିନଥିଲା ଯେମିତି ଟିକେ ଅଧା କଞ୍ଚା ହେଇକି ରହିବ। ହ୍ୟାଲୋ।
ହ୍ୟାଲ ହଁ କୁହ।
ହଁ ଯେମିତି ଅଧା କଞ୍ଚା ହେଇକି ରହିବ ତାପରେ ଶୁଭୁଛି।
ହଁ ହଁ ଶୁଭୁଛି କୁହନ କୁହନ୍ତୁ।
ହଁ ତାପରେ ଆମ୍ବ ଟାକୁ ଧୋଇ ଦେଇକି ତାପରେ ମାନେ କାଟିକି ତାକୁ ଶୁଖେଇଲି ଲୁଣ ହଳଦୀ ଦେଇକି।
ହଁ ତାପରେ
ହ ଦୁଇ ଦିନ ତାକୁ ଖରାରେ ଦେଇ ସାରିଲା ପରେ ଟିକେ ଯେମିତି ମାନେ ଅଧା ଅଧା ପୁରା କଞ୍ଚା ଥିବ ମାନେ ପୁରା ଶୁଖି ଯାଇ ନଥିବ ଖରାରେ ଶୁଖେଇଲେ ମାନେ ଖରା ଦିନରେ କଣ ଶୁଖିଯାଏ ନା।
ହଁ।
ହୁଁ ତାପରେ ସେଥିରେ କୁ ଆଣିକି ମାନେ ଯେମିତି ଗୁଡ଼ ଟିକେ ମାନେ ଗୁଡ ମୁଁ କଣ? ସେ ଅଲଗା ଜାଗାରେ କଣ ମାନେ ଯେମିତି ମାନେ ଗରମ କରିକି ପକାନ୍ତି ଯେ ମୁଁ ସେମିତି ପକେଇ ନଥିଲି ମୁଁ ଆ ମୁଁ ପ୍ରଥମେ ତ ସେଇ ସୋରିଷ ତେଲ ଟାକୁ ଗରମ କରିଥିଲି ତାପରେ ସେ ଥଣ୍ଡା ହେଇଗଲା ପରେ ସେଇଠି ଆମ୍ବରେ ମିଶେଇକି ଆ ସେଠି ଜିରା ଗୁଣ୍ଡ ମାନେ ଭଜା ଜିରା ଗୁଣ୍ଡ ଭଜା ଧନିଆ ଗୁଣ୍ଡ
ହଁ।
ହ୍ୟାଲୋ ହୁଁ ତାପରେ ଲଙ୍କାାଗୁଣ୍ଡ ଆଉ ଆଉ ପାନ ମଧୁରି ଭାଜିକି ତାର ଗୁଣ୍ଡ କରିକି ପକେଇଥିଲି ଆଉ ଟିକେ ତାର ଭଲ ବାସ୍ନା ଲାଗିବ ମାନେ ପୁରା ସ୍ଵାଦିଷ୍ଟ ବାଲା ଆସିବ ଯୋଉ ବାସ୍ନା ଟା ସେଇଟା ସେଥିପାଇଁ ବୋଲି ମୁଁ ଟିକେ ହେଙ୍ଗୁ ଟିକେ ସେଥିରେ ମିଶେଇଥିଲି ତାପରେ ଲୁଣ ବି ପକେଇଥିଲି। ତାପରେ ସବୁ ମିଶେଇକି ମାନେ ଏମିତି ଯୋଉ ଯେମିତି ଗୁଡ଼ ଥାଏ ସେମିତି ଗୁଡ଼ ରୁ ହେଇକି ସେଇଠି ମି ସେଇକି ଖରାରେ ଦେଇଥିଲି ସେ ଖରାରେ ପୁରା ତରଳି ତରଳି ପୁରା ମାନେ ଗୋଟେ ଏ ମାସେ ପନ୍ଦର ଦିନ ପୁରା ଖରାରେ ଶୁଖିଲା ପରେ। ତାର ଆସିଲା ମାନେ ତାକୁ ସବୁଦିନ ଯାଇକି ଖରାରେ ଶୁଖିବାକୁ ପଡିବ।
ହୁଁ ଆପଣଙ୍କ ଆଚାର ବିଧି ଶୁଣିକି ବହୁତୁ ଖୁସି ଲାଗଛି ଆଉ ଶୁଣିଲା ବେଳେ ବି ବହୁତ ଲାଗୁଛି କି ବହୁତ ସ୍ଵାଦିଷ୍ଟ ଆଚାର ହେଇଥିବ। ତ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା ଏବେ ରଖୁଛି ଆଁ
ହଁ ହଁ ହଉ ରହିଲି ଆଁ।
ହଁ।